ତମ ହଁ କୁହନ୍ତୁ।
ହୁଁ ଆଉ ଆଉ ଯଝି ପଢାପଢି କଣ କହିଲେ?
ତମର ଆହୁରି ଟାସ୍କ ଆସିନି ବୋଧେ?
ହଁ ସେଇଟା ତ ଏବେ ଯୋଉ କଥା ହେଇ କାଟିଲି ତାପରେ ଏଇଟା ଆସିଲା ତ ଆସିଲା ପରେ ମୁଁ କଲାବେଳକୁ ସିଏ କଣ ସେ ଅଣ୍ଡର ସୁଟ ଦେଖଉଛି ତାପରେ ମାନେ ବ୍ୟାକ୍ କଲା ବେଳକୁ ସେ ଦେଖଉଛି କି ଏ ମାନେ ବ୍ୟାକ୍ ଦେଖଉଛି ନା କଣ ଦେଖଉଛି କିଛି ଅପସନ ଦେଖୁନୁ ମୁଁ ଜାଣି ପାରୁନି କିଛି।
ଓ ହୋ।
ସେଇଥିପାଇଁ ହଁ ଏବେ ଜଷ୍ଟ ଆସିଲେ ଧୀରେ ଧୀରେ ଆସିବ ବୋଧେ ଆଉ। ସେ ଦିଦିଙ୍କୁ ହିଁ ପଠେଇଛି ଦିଦି କଣ କହିବେ ଆଉ ଦେଖି ଆଉ।
ହୁଁ। ଆଉ କଣ କୁହ?
ଆଉ କଲେଜରେ ଆଜି କେମିତି କଣ କ୍ଲାସ ଚାଲିଛି ଠିକ ଠାକ୍?
କଣ ହେଲା?
ନା କଲେଜ ଯାଇଛନ୍ତି ନା ଯାଇନାହାନ୍ତି ଆଜି କ୍ଲାସ କରିବା ପାଇଁ?
କଲେ ତ ଏବେ ଷ୍ଟାର୍ଟ ହବ ପାଞ୍ଚ ତାରିଖଠୁ। ଏବେ ତ ଛୁଟି ହେଇକି ଥିଲା ପାଞ୍ଚ ତାରିଖ ଷ୍ଟାଟଡଲ ଯିବା ଆଉ।
ଗଭର୍ଣ୍ଣମେଣ୍ଟରୁୁ ପଢୁଛନ୍ତି?
ହଁ ପ୍ରାଇଭେଟ ରେ।
ଅହ।
ଆ ତମର ତ ସବୁ ପଠା ପଢି ସରିଲାନି ବୋଧେ?
ହଁ ଆମର ସଇଲାଣି।
ହଁ।
ମୋର ସରିଲାଣି ହଉ ପଢା ପଢି। ପଢାପଢି ତ ଜୀବନ ଯାକ ପଢି ସିଏ ଯିଏ ଯେତିକି ପଢିପାରିଲ ଆଉ। କଣ କହିଲେ?
ତମେ ମଲାବନ୍ଧ ପଡିି ଗଲେ ହେଲେ
ହଁ। ହଁ କିନ୍ତୁ ଯଦି ପାଠରେ ଚାକିରି ନ କରିବ ପାଠ ପଢିକ ଏତେ ଲାଭ କଣ ଅଛି। ବାପ ମୋମ ଯଦି ଖୁସିଟିକେ ନ ରହିପାରିବା ପଠପାଢ଼ୀ କଣ ଲାଭଅଛି ସେମିତି ଆଉ।
ଆଉ କଣ ଜବ୍ ଫବ୍ କରିବା ପାଇଁ କଣ ?
ହଁ ଜବ ସେ ତ କରିବା ଇଚ୍ଛା ଅଛି ଏଇ ଗଭର୍ଣ୍ଣମେଣ୍ଟ ଜବ ପାଇ ଇଚ୍ଛା ଅଛି ଦଉଛି ଯାହା ହବ ଆଉ। ବାହା ହବା ପୂର୍ବରୁ ଦେଖ ଦେଖାଯିବ ମୁଁ କେତେ ଦେଇ ସାରିଲି ମୁଁ ପ୍ଲସ୍ ଥ୍ରୀ ସରିବା ପରଟାରୁ ମୁଁ ଦେଲିଣିି ପରୀକ୍ଷା। କିନ୍ତୁ କୋଉତେ ହଉଛି ହଉନି ତ ଜନ୍ମର
ହେଲେ ଗୋଟେ ପାଖାପାଖି ଯାଇଛ ନା ନାଇଁ?
ପାଖାପାଖି ହଁ ଏଇ ଲାଷ୍ଟ ଏକ୍ଜାମ ରେ ହେଇଥିଲା କିନ୍ତୁ ଆମର ତ କାଟାଗୋରୀ ଅନୁସାରେ ଜବ୍ ନା ସେଇ ଅନୁସାରେ। ସେରେ ଆଉ।
କୋଉ କାଟାଗୋରୀ ତମର?
ଆମର ଜେନେରାଲ ରେ ଯାଏ।
ଜେନେରାଲ।
ହଁ।
ଜେନେରାଲ ରେ ଏ ଡବ୍ଲୁ ସର୍ଟିଫିକେଟ ମରଉନ।
ହଁ ସେଇଥିରେ ଏତେ ମୁଁ ଗୁରୁତ୍ ଦେଇନି ଏଯାଇ ହବ ହବ ନ ନହିଁ ଏମିତି ଆଉ।
ହୁଁ ହଁ ଆଉ? ତାଠେ ବନେଇଲେ ଚାରି ପାଞ୍ଚ ଟଙ୍କ କମ୍ ହେଲେ ଅମିତି ହେଇପାରିବ ଆଉ।
ହଁ।
ଆଉ ଆମର ଅବିଶି ର କଥା ଜେନେଲ ଏକ ଏକ ମାର୍କ ସହ ସମାନ। ଦିଟା ହେଲା ଫାଇଦା ଅଛି।
ହଁ ଇଏଟ ଡିଜିଭସନ ରହୁଛି କିଛି ମାର୍କ ଟିକେ ଫୁଲ ରହେ ଆଉ।
ହୁଁ ଓ ବି ସି ର ମଧ୍ୟ କମ ରହୁଛି।
ହଁ।
ଆମର ଯଦି ହେଇଥିଲେ ତ। କମ କେତେ ସିକ୍ସଟି ସେଭେନ ବଧେ ଗଲା। ମୁଁ ପକେଇଥିଲି ନା ମେ ମର ବେ ସେଭଣ୍ଟିନ୍ ନାଁ ଏଇ ଡବ୍ଲୁ କ୍ୟାମେରା ହବ।
ଆଉ ଏଥିରେ ଆପଣ ଏଇରେ ପକେଇଥିରେ ଜବ ଟା ହେଇଯିବ କଣ ପାଇଁ?
ଆମେ ତ ସବୁ ଅଫିଯରେ ପକେଇଛୁ ଆଉରେଜେକ୍ଟ ହେଇଯିବ ଫର୍ମ ଗୋଟେ ଅରେ।
ନାଇଁ ନାଇଁ ଯେବେ ଯେବେ ନୂଆ ନୂଆ ପୁଣି ପକେଇବେ ସେଇଥି କଣ ଆଉଥରେ ବାହାରି ପାରିବ ତ। ତ ଦିଟା ଯଉ କାଷ୍ଟରେ ବାହାରିଲ ଏଟା ହ ବି ବାହାରି ପାରୁଛି ତ ବିରେ କଣ ଅଛି? ହ
ହୁଁ ହୁ ଆ ସେ ସବୁ ବେଶୀ ବିଜାରିଆ ବୋଲି କେତେକ ପୁରା ବର୍ଷ ଦି ବର୍ଷ ପାଇଁ ବେୟ ନେଲେ କଣ ଦଉଛନ୍ତି ଯଦି
କାହିଁକି ଯୋଉ ଏମାନେଉ ଷ୍ଟୁଡେଣ୍ଟ ଯୋଉମାନେ ପଢୁ ଏଇ ଯୋଉ ଗମେଣ୍ଟ ରେ ପଢୁଛନ୍ତି। ତାଙ୍କ ପାଇଁ ତ ଏମିତିରେ ଯୋଉଟା ଯି ନ ପାଉଛନ୍ତି ସେ - କହୁଛନ୍ତି ସେମାନେ ସି ପାଇଯାଉଛନ୍ତି ଏମିତିରେ ତାଙ୍କରେ କଣ ଏସି ବି ନାହିଁ କି ବି ସ ବି ନାହିଁ। ତ ଏଥିେ କାଇ
ହଁଲ ଜେନେରାଲ ସେମାନେ କରିପାରୁଛନ୍ତି।
ଓ ହ।
ଅଫିସ କିଏ କରିୁନାହାନ୍ତି କାଇହିଁ
ହ ହ
ହୁଁ
ହ
କଁ ଅନ୍ୟ ପିଲା ପିଲା ଓବିସି ପିଲା କାଁହି ମୁଁ ଏଇ ଟାଇପର ସାର୍ଟିଫିକେଟ କରିବାରେ ଖାଲି ଜେନେରାଲ ପିଲା। ଛନ୍ତି କି
ଓହୋ ହେଇଥିବ ଆଉ ମୁଁ ବି ଏତେ ଭଲସେ ବି ଜାଣିନି ହେଇଥିବ ଆଉ।
ଅଫିସ ବିଲା କରିପାରଛନ୍ତି ତ ଅଫିସ ବିଲା
ନା ତ ଅହସିଲୀଦାରଙ୍କୁ ପଚାରିଲେ ସିଏ ହିଁ ତ - କହିବ କହିଦେବେ ନା ହଉଥିବ କି ନାହିଁ ତସ ଅଛିଥିବ
ନହଲେ ୟୁଟ୍ୟୁବ ଦେଖିନି କରିପାରାଇଁ ଦେଖିଲେ ହବ।
ହଁ ସେଇଟା ତ ତହସିଲଦାର ଯୋଉ ମାନେ ଥିବେ ଯିଏ ସେମାନେ ବି କହିପାରିବେ।
ମୁଁ ଏ ସବୁ ଦି ତିନଟା ଫର୍ମ ପକେଇଛି ସବୁ ଅଫିସରେ ପକେଇଛି ଯଦି ଏଇଟା ବ -
ସବୁ ତ ଏବେ ଅନଲାଇନରେ ହଉଛି ଏଥିରେ କଣଛି। ସବୁ ତ ଆଉ ଡିଜିଟାଲ୍ ସିଗ୍ନେଚର୍ ମରା ହୋଉଛି।
ହଁ। ମାତ୍ର ସେଣ୍ଟାଲ୍ରର ସବୁ ଅଫଲାଇନରେ ବନେଇବାକୁ ପଡ଼ୁଛି ଯାଇ ପାଖରେ।
ହଁ ହଁ ମୁଁ କେତେଟା ଏଗ୍ଜାମ ଦେଇଛି ସବୁ ସିଟି ବି ଇ ଡି ଏଗ୍ଜାମ ଯେଉଁ ଦେଇଛି ଅଫଲାଇନ୍ ଅନଲାଇନ୍ ଦେଇଛି ସବୁ ମତେ ଭଲ ଲାଗେ। ଏଗଜାମ ଦେବା ପାଇଁ ଖୁସି ବି ଲାଗେ ହଉ ନ ହଉ ତ ଦିଏ ଆଉ ଖୁସି ଆଉ ଗୋଟେ ଆଉ।
ହୁ।
ଏ ବହୁତ ଟ୍ରାଏ କରିି କରି ଥକିଗଲିଣି। ଆଉ ଦେଲିନି ସେ ଯାହା ହଉଛି ହବ ହେଲେ ହବ ନହେଲେ ନାହିଁ ଆଉ କଣ କରିବା।
ଆଉ ଏବେ ମଲ ଦିଟା ଦେଇଛି ଜି ଡି ଏଲ ଗୋଟେ ଦେଇଚି ଏସ ଏସ ସି।
ଓ ଜି ଡି ଏ ଯୋଉ ଜି ଡି ଏ ପୋଷ୍ଟାଲ ର?
ନାଇଁ ନାଇ ଡି ଡି ଏସ
ଓ ଜିଡିଏ ଯୋଉ ଯୋଉ ଦିଲ୍ଲୀ ପୋଲିସ ଟା?
ନାଇଁ ନାଇଁ ଏସ୍ ଏସ ଜି ଡି ଯୋଉ ଆର୍ମିର।
ହଁ ସେଇ ବା ଦିଲ୍ଲୀ ପୋଲିସ ଯୋଉ ଥାଏ ସେଇଟା ତ ମୁଁ ବି ଦେଇଥିଲି ଆଗରୁ।
ହୁଁ ଦିଲ୍ଲୀ ପୋଲିସ ସେଟା ମୁଁ ଦେଇପାରିଲିନି ମୋର ଗୋଟେ କଣ ଅସୁବିଧା ଥିଲା ବୋଲି।
ହଁ ସେଇଟା କେତେ ଅଠରରୁ ନା ଏକୋଇଶି ରୁ
ନାଇଁ ଅଠର ଆଗ।
ପଚ୍ ହଁ ଅଠରରୁୁ କେତେ ଗୋଟେ ମାଗିଥିଲା ପା ମୋର ମନ ନାହିଁ ଦେଇଛି ହଁ ମୋର ଏଇ ନାଇଁ ଆଉ ସେଉ ହବନି ଆଉ।
ହୁଁ ତମେ ରିଲାକ୍ସେସନ ନେଇପାରିବ ନେଲେ।
ନା ଆଉ ହବନି ଆଉ ଭାଇ ଏଜ୍ ଆମର ନାହିଁ ବା ଜେନେରାଲ ପିଲାଙ୍କ ପାଇଁ।
ହୁଁ।
ଏବେ ସବୁ ତ ଆଧାରକାର୍ଡ ଲିଙ୍କ ହେଇଯାଉଛି ଆଉ ଆସିବ କୋଉଠୁ ଆଉ ସେ ତ ନେଇଯାଉଛି ଅଟୋମେଟିକ। ଯେତେ ବର୍ଷ ଯେତେ ମାସ ସବୁ ନେଇଯାଉଛି ଆଧାର କାର୍ଡ।
ଶହେ ଦଶମଙ୍କ ଆସିଛି ଶହେ ଏଗାର।
ହଁ ହଁ।
ଆନ୍ସର କି ଆସିଲା ପରେ ଦେଖିଲି।
ହଁ।
କଣ କାଇଁ?
ମୋର ଫାଷ୍ଟ ଏଗଯାମ୍ ଦେଇଥିଲି ଗ୍ରୁପ ଡି ଫାଷ୍ଟ ଏଗଯାମ୍ ଟା।
ମୋର କାଲି ମୁଁ ଗୄପ ଡିର ରେଜଲ୍ଟ ବାହାରିଲ ଜାଣିଚୁ ନା ନାଇଁ?
ମାରିଛି ହେ ହଁ ଆପଣ ପଢାପଢି ଭ କରନ୍ତୁ ମନ ଦେଇ ଜବ ଟେ ଦେଖିବେ ନିହାତି ଯାହାବି ହେଲେ ନେକ୍ସଟ୍ ଇଏ ରେ ପାଇଯିବେ ହେଲା ସେଇ ପଢ଼ାଟା କଣ୍ଟିନିଓସ ହେ ମାନେ ରଖନ୍ତୁ।
ହୁଁ ଆଉ ଥରେ ତ ପକେଇଛି ଏଇ ବର୍ଷର ଫର୍ମ ଟା ଆଣିଲେ। ମାସେ ଦି ମାସେ ପରେ ହବ ଏଗ୍ଜାମ ବୋଧେ।
ପଢାପଢି କରନ୍ତୁ ମନ ଦେଇକିନି ସେଇ ପଢ଼ା ଟା ଜାରି ରଖନ୍ତୁ ନିହାତି ପାଇଯିବେ।
ମୁଁ ମାସେ ପଢ଼ିଦେଲେ ମୋ ପାଇଁ ହେଇଯିବ ଯେ
ନାଇଁ ସେମିତି କହିହବନି ନିଜକୁ ନିଜେ ଅଳ୍ପ ବିଦ୍ୟା ବି ଭୟଙ୍କରି ହେଲା କହିବେନି କି ମୁଁ ଅଳ ତ ମୁଁ ଏଇନା ପଢିଦିଏ ମୋର ହେଇଯିବ। ପାଠ ଟାକୁ ଆହୁରି ଚେଷ୍ଟା କରନ୍ତୁ। ପରିଶ୍ରମରେ ମାନେ ସଫଳ ହେବେ ଆପଣ।
ହୁଁ ହୁଁ। ଆଁଇ। ଏବେ ମୁଁ ଜି ଡି ଏଗଜାମ କିଛି ପଢି ପରୀକ୍ଷା ନ ଦେଇ ଯାଇଥିଲି।
ହୁଁ।
ସେଥିରେ ହେଲେ ଶହେ ଦଶ ମାର୍କ ଆସିଛି।
କେତେ ରକମା ମାନେ କେତେ ନୋଉଥିଲା କି କଟକ ଯୋଉ
ଓଡିଶାରେ ତ କଠ ପ୍ରାୟ ନବେ ଶହେ ଏନ୍ତି ଯାଏ।
ଆହଁ।
ଶହେ ଷାଠିଏରୁ ତାର ଫିଜିକାଲ ଭାଡ଼ା ଆଉ।
ଆପଣ ଫିଜିକାଲ ମାନେ ସବୁ ରନିଂ ବି ମାରୁଛନ୍ତି
ଏବେ ଛାଡି ଦେଇେଇଛି ସେ ଶୀତ ଦିନ ଟାଇମରେ ମାରିବଲା ଏବେ ଷ୍ଟାର୍ଟ କରିକି ଭାବୁଥିଲି ଯଦି ଇ ଗ୍ରପ ଡିା ଯ
ପୁଣି ଆଉ ଫ୍ରି ହବନି ନା ଆପଣ ସବୁବେଳେ ଜାର ରଖବେ ହଁ
ଗ୍ରପ ଡିା ହେଇଥିଲୋ କରିବ ବୋଲି ଭାବୁଥିଲି ଦେଖିଲ ତ ଏକ ଦୁଇ ମାସ ରହିଗଲା
ହଁ ନାଇଁ ଆପଣ ପଢାପଢି ମନ ଦିଅନ୍ତୁ ନିହାତି ଦେଖି ପାଇବେେ ଯୋଟେ ଏଥର ନାହିଁ ଫାଷ୍ଟରେ ଦେଇଛନ୍ତି ସେକେଣ୍ଡରକୁ ଅଛି ଖାଇଯିବେ
ହୁଁ ହେଲେ ତୁମେ ଫାଷ୍ଟରେ ଗ୍ରୁପ୍ ଡି ଦେଇାଇଥିଲ
ହଁ ମୁଁ ଫାଷ୍ଟ ଗ୍ରପ ଦେଇଛି ଆର ପିଫ ଦେଇଛି ହଁ ମୁଁ କେତେ ଦେଇଗଲିି ହଁ ଟ କ ନଷ୍ଟ ଦେଇଥିଲ
ଆଗ ବି ତ ଏ ବର୍ଷ ବାହାରି ପ
ନାଇଁ ଏବେ ବାହାରନି ସିଏ ଆଉ ଏବେ କିଛି ବାହାରିିନି ଆର୍ ପି ପରେ ଏବେ ଆଉ କିଛି ବାହାରି ମୋର ବାହାରି ଥିଲା ଲାଷ୍ଟ ଟାଇ
ତତଳେ ତିନି ବର୍ଷ ତଳେ ବାହାର ଥିଲା
ତିନି ବର୍ଷ ହେ ବାହାର ଥିଲା ସିଏ ପୁଣି ତା ଦୁଇ ବର୍ଷ ପରେ ଦୁଇ ଦେଢ଼ ବର୍ଷ ପରେ ଏକ୍ଜାମ ହେଲା ଏଇ କଟକରେ ଥିଲା ହଁ ଏ ଥିବ କି ନାଇଁ ଆଉ ଅଠେଇଶି ନା କେତେ ମାଗୁଛି କଣ ଥିବ କେଜାଣି। ବୟସ ପିଲା ବି ସେମିତିର ବାହାରିଲେଣି। ଦେଇଛି ଆରପିଏଫେ ତିନି ଥର ଦେଇଛି ଆରପିଏଫ ଟା ତିନିଥର ଦେଇଛି ହଁ।
ଆରପିଏଫ୍ ମୁଁ ଦେବି ବୋଲି ଭାବୁଛି ଯେ ଏ ବର୍ଷ ତ ବାହାରନି ଆଉ।
ଭଲ ଲାଗେ ରେଲୱେ ଚାକିରି ବହୁତ୍ ପସନ୍ଦ ଭଲ ଲାଗେ। ନା ସେଣ୍ଟ୍ରାଲ ଗମେଣ୍ଟ ମୋରି ଟ୍ରେନ ଟା ଦେଖିଲ ମତେ ଭାରି ଖୁସି ଲାଗେ।
ମତେ ରେଲୱେ ପସନ୍ଦ ମତେ ଖାସ୍ କରି ଲୋକ ପାଇଲଟ୍ ବନିଆକୁ ଇଚ୍ଛା।
ଲୋକ ପାଇଲଟ।
ହୁଁ ଯେ ତା ପାଇଁ ତ କ୍ଵାଲିଫିକେସନ ନହିଁ ଆମ ପାଖରେ। ନାଇଁ ତା ପାଇଁ ହଁ କ୍ୱାଲିଫିକେସନ ଦରକାର ନା ମୋର ନାଇଁ।
ହଁ ସିଏଇ ମେକାନିକାଲ କି ଫିଟର ଫିଟର ବାଲା ଏଇ ଯଉ ନେବେ ଆଉ।
ହୁଁ ଆଇଟିଆଇ ବାଲା ଦରକାର।
ମେକାନିକାଲ ପିଲା ପିଲା ତ ପକେଇ ପାରିବେ ମାନ ହଁ
ହୁଁ ବିଟ ବିଟେକ କଥା କହୁଛି ନା ହଁ ମେକାନିକଲ ଏଲେକ୍ଟ୍ରିକଲ ପକେଇପାରିୟେ।
ଭଲ ଆଉ ମୋର ଭାରି ଇଛା ଥିଲା ଗୋଟେ ହବ ହେଇପାରିଲିନି ଆଉ ଛାଡ଼।
ହୁଁ। ଯଦି କେଉଁଠି ମିଳିଲା ହେଲେ ତାପରେ ଯାଇକି ପ୍ରାଇଭେଟରେ କେଉଁଠି ଆଇଟି ଆଇ ଡିପ୍ଲୋମା କରି ଦେବା ତାପରେ ଯଦି ଆର୍ଥ ଗ୍ରୁପ ଯଦି ଆର ଥର ଗ୍ରୁପ ଡି ଟା ମିଳିଯାଉଛି ବୋଲେ ରହିକି ତାପରେ ବର୍ଷ ଦୁଇ ବର୍ଷ କେଉଠି ପ୍ରାଇଭେଟ୍ ରେ ଡିପ୍ଲୋମା କି ଆଇ ଟି ଆଇ କରିଦା ତାପରେ ଲୋକ ପାଇଲେଟ ବନିଆ।
ହଁ ହଉ ଦେଖନ୍ତୁ ଯୋଉ ମିଳିଯାଉ ତ ମିଳିଯାଉଛି ଭଲ ହଉଛି ଯୋଉଟା ନ ହଉଛି ତାକୁ ଇଏ କରିବି ଆଉ। ତ ମିଳୁ ସେଇଟାକୁ ହଁ।
ଟ୍ରେନ୍ ଚଲେଇବା ଗଟେ ଇଏଟା ଅଲଗା
ହଁ ଭଲ ଲାଗେ ଏ-ଏ ମତେ ବି ବହୁତ ଭଲ ଲାଗେ ଟ୍ରେନ ଦେଖିଲେ ବସିବାକୁ ଭଲ ଲାଗେ। ମୁଁ ମୋ ଇଚ୍ଛା ଥିଲା ଏଇ କନେଷ୍ଟବଳ କି ଏସ ଆଇ ଫେଶାଇ ହବା ପାଇଁ ହେଇପାରିଲିନି ଆଉ।
ହୁଁ ହୁଁ ଏ ବର୍ଷ ବାହାରି ଅର୍ ପି ଏଫ୍, ଏ ସ ଆଇ, କନେଷ୍ଟବଳ।
ହଉଉ ହଁ ସେଥିରେ ବି ସେଇ ଚାରି ହଜାର ପୋ କେତେ କେତେ ବାହାରିଥିଲା ଏସଆଇ ପାଇଁ ଏତିକି କନଷ୍ଟବଳ ପାଇଁ ଏତିକି ବାହାରିଥିଲା। ହେଲେ ତ ହେଲିନି ଆଉ।
ହୁଁ ହୁ କେତେ ମାର୍କ ରହିଲେ ନା କଣ।
କେତେ ମାର୍କ କଣ ଟିକେ ଆଡେ ଏଥର ପଶିଆଥିଲି ନା ଟିକେ ଯୋଉ ଜବ୍ ପରେ ପଶିଯାଇଥିଲ ପ୍ରାଇଭେଟ୍ ଜବ ରେ ସେଥିପାଇ ଟିକେ ଇଏ ହେ ତ ଅପଡ଼ା ହେଇ ପାରିଲାନି ଟିକେ ଅପଡିନିଲା ହେଲା। ଏଇ ଆଇ ଟି ରେ ଥିଲ ଆଉ ଥିଲି ଆଉ। ଲି ତାପରେ ଛାଡିଦେଲି କଣ କହିଲେ?
ଦରମା କେତେ ମିଳୁଥିଲା।
ଦରମା ସେମିତି କିଛି ନାହିଁ ଦରମା ଦିଅନ୍ତି ଏମିତି ଅ ଏଇ ଦଶ ବଶ ଭିତରେ ଏମିତି ଆଉ ରହେ।
ଓହୋ। କେତେ ମାସ ଗଲେ। ହ୍ୟାଲୋ। ହଉ ଟାଇମ୍ ହେଇଗଲାଣି ରଖୁଛି ମୁଁ।
ହ୍ୟାଲୋ।
କେତେ ମାଛ କଲେ ହ୍ୟାଲୋ।
ହଁ ବର୍ଷେ ଦି ବର୍ଷ ପାଖା ପାଖି ବି କରିଛି ଏମିତି ତାପରେ ଛାଡି ଦେଲି ଜବ ଟି।
ହଉ ଟାଇମ ହେଇଲା ମୁଁ କଲ୍
ହଁ ହଁ ଠିକ ଅଛି ନା ହଁ ଠିକ ଅଛି।
ହଉ ମୁଁ ରଖିଲି।
ଆଜ୍ଞା।